ହଁ ଅ
ଗତ କଲ ରେ କହି କାହିଁକି ଜାଣି କିଛି ପୁର୍ବ ବ ଯୋଉ ଅସୁବିଧା ପୂର୍ବରୁ କାହିଁକି ଦେଖେଇଲାନି କିନ୍ତୁ ଏବେ ହେଇଗଲା ମୋର ଠିକ୍ ଠିକ୍ ଅଛି
ହଁ ଥରେ ଥରେ ଆପ ପ୍ରୋବ୍ଲେମ୍ ସେମିତି ହୁଏ ଆଉ
ଆଚ୍ଛା ଆଚ୍ଛା ଠିକ୍ ଅଛି।
ଆଉ ମାନେ ମୋର ତ ସେଇ ଇଣ୍ଟରନେଟ ସ୍ଲୋ ଥିଲା ବଧେ ଇଣ୍ଟରନେଟ ସ୍ଲୋ ଥିଲା ବୋଧେ ସେଥିପାଇଁ ଜଏନିଂ ଟା ଟିକେ ସ୍ଲୋ ରେ ହେଲା ନା
ହଁ ଅ କରନ୍ତୁ ସେ ସବୁ ଜିନିଷ ହୁଏ ଚଳିବଥାଉ ଆପଣ ଏବେ ଏ ଆପଣ କେତେଟାରେ ଶୁହନ୍ତି ରାତିରେ।
ରାତିରେ ରାତିରେ ତ ଆମେ ଖେଳି ସାରିଲା ପରେ ଦେଖନ୍ତା
ହୁଁ ହଁ
ଖେଳି ସାରିଲା ପରେ ସେମିତି ଖାଇ ପିକି ଶୋଇପଡ଼ୁ ଆଉ।
ଆଚ୍ଛା
ରାତି ଏଗାରଟା ଭିତରେ ଶୋଇ ପଡୁ଼ ଆଉ
ଆଚ୍ଛା ଆଚ୍ଛା ଆଚ୍ଛା ଆପଣ କେବେ କୁଆଡ଼େ ବାହାଘରେ ଯାଇ ଅଛନ୍ତି।
ଉଁ ବାହାଘର ତ ମୁଁ ଏକ୍ସପିରିଏନ୍ସ ନାହିଁ ମୁଁ କୁଆଡେ ଏମତି ବାହାଘର କେବେ ଯାଇନି।
ଆପଣଙ୍କ ଗାଁ ରେ କିଛି ମାନେ ସେମିତି ମାନେ ମାନେ ପ୍ରସେସନ ଟାଇପ୍ ର କିଛି ଜିନିଷ ହୁଏ।
ହୁଁ ହୁଏ ହଁ ଭସାଣୀ ହଁ ଦଶହରା କୁ ଆମ ସାହି ସାହିରେ ମାନେ ଦଶ ମାନେ ଶିବ ପୂଜା କରାଯାଏ ନା ଆମେ ଏଟା ଭସାଣୀ ଫସାଣ ଯାଉ ଏମିତି ମୁଁ ମିଶେ ଏଟା ସାହିରେ ବି ଯାଇ।
ଆପଣ କେମିତି ଲାଗେ ସେଦିନ ଭଲ ଲାଗେ।
ନା ମତେ ଏଇନା ବହୁତ ମାନେ ମୁଁ ଇଏ ଥାଏ, ନା ମାନେ ମତେ ଖୁସି ଲାଗେ ସେତେବେଳେ କାହିଁକି ନା ସବୁ ଜିନିଷରେ ଆମେ ଯୋଗଦାନ ଦଉ।ଇଏ ଫିଏ ସବୁ କାର୍ଯ୍ୟ ସବୁ ଅନୁଷ୍ଠାନ ଆମେ ସବୁ କରୁନା, ସେଇଟା ମତେ ବହୁତ ଭଲ ଲାଗେ।ସେଇ ଦିନ ଟା ହିଁ ମାନେ ସେଇ ମାସ ଟା ମତେ ବହୁତ ମାନେ ଅତ୍ୟଧିକ ଭଲ ଲାଗେ।
ଆଚ୍ଛା ଆଛା ସମସ୍ତେ ମାନେ ସବୁ ଗୋଟେ ଗୋଟେ ଜିନିଷ ଉପରେ କଥାବାର୍ତ୍ତା ହଉଥିବୁ ଏଇଟା କରିବା ସେଇଟା କରିବା ସମସ୍ତେ ଏକାଠି କହୁଥିବେ। ସବୁ ସାଙ୍ଗସାଥି ମାନେ ଗୋଟେ ଗୋଠ ହେଇକିନା ଗୋଟେ କଥାକୁ ନେଇକି ସବୁବେଳେ ମାନେ ମିଟ ହଉଥିବ ତମ ମାନଙ୍କର ମାନେ ମାନେ ଯେମିତି ଆମର କହିବାକୁ ଗଲେ ସଂଘ ବସୁଥିବ ସେଇଭଳି।
ହଁ ଯେମିତି ରାତି ସକାଳ ଯେତେବେଳେ ହେଲେ ବି ଆମ ମାନେ ସେଇ ବିଷୟରେ କଥାବାର୍ତ୍ତା ନା ସେଇଟା ମତେ ଅତ୍ୟାଧିକ ମାନେ ନଧୀଘ ଟିକେ ଭଲ ଲାଗେ ନା ସବୁ ଜିନିଷକୁ ବୁଝାବୁଝି କରିବା ପାଇଁ ଏମିତି ସେମିତି ଆଉ। ପ୍ରସେସନ ଟାଇମ ରେ ତ ବହୁତ ଭଲ ଲାଗେ। ମାନେ ଡାନ୍ସ ଫାନ୍ସ ହବ ନା। ସେଥିପାଇଁ ମତେ ବହୁତ ଭଲ ଲାଗେ
ଆଛା ନାଚ
ହଁ। ଆଉ ଆପଣଙ୍କ ସିଆଡେ ମାନେ ଦଶହରା ତମେ ଦେଖି କୁଆଡେ ଯାଅ? ଦଶହରା ଦେଖି ଯାଅ ନା ଯାଅ ନି? ତମ ଆଡେ ଦଶ ହୁଏ ନା ହୁଏନି?
ହଁ ଦଶହରା ହୁଏେ ଦଶରା ଦେଖିବା ପାଇଁ ଯାଏ ଆମ ଗାଁ ପାଖରେ ଗୋଟେ ଅଛି ମାନେ ସହର ସେଠାକୁ ଆମେ ସମସ୍ତେ ପଳାଉ ଗାଁ ସାରା ଲୋକ ଯାଆନ୍ତି ଆମେ ମାନେ ବି ଯାଉ। ସେଠି ବି ଭଲ ଦଶହରା ହୁଏ। ଲୋକ ବି ଭିଡ଼ ରୁହନ୍ତି ଭସାଣି ବି ହୁଏ। ଆମେ ବୁଲୁ ରାତି ମାନେ ସନ୍ଧ୍ୟା ଛଅଟା କି ସାତଟା ଟାରୁ ଆମେ ପଳାଉଯେ ରାତି ଆଠଟା ନଅଟାରେ ଫେରୁ ମାନେ ଦଶଟା ପାଖାପଖି ଫେରୁ, ବୁଲାବୁଲି କରୁ, ଗୋଡ ହାତ କାଟେ, ଖିଆପିଆ ଚାଲିଥାଏ, ଲୋକ ଯାଉଥିବ ଆଉଥିବେ ଲୋକ ବହୁତ। ହେଇଥିବେ, ଲୋକ ମାଳ ମାଳ ହେଇଥିବେ, ଏସବୁ ଜିନିଷ ସେଟା ଆମର ଆଉ ମତେ ଦଶହରା ରେ ଭାରି ଭଲ ଲାଗେ।
ହଁ ଦଶହରା ତ ବହୁତ ଭଲ ଲାଗିବ ନା ଦଶହରା ମାନେ କଣ କଣ ଠାକୁରଙ୍କୁ ପୂଜା କରାଯାଏ?
ଦଶହର ରେ ଦୁର୍ଗା ପୂଜା ହୁଅନ୍ତି, ଶିବ ପୂଜା ହୁଅନ୍ତି, ସେଠୁ ଆମର ହନୁମାନ ବି ପୂଜା ହୁଅନ୍ତି, ଆଉଉ କାହାକୁ ପୂଜା କରେ ପ୍ରଥମ ଠାକୁର ତ ଆମର ପୂଜା ପାଆନ୍ତି ଗଣେଶ ଠାକୁର। ସେ ତ ପ୍ରଥମ ପୂଜା ପାଇବେ, ସେ ଦଶ ପାଆନ୍ତି କାହିଁକିନା ଶିବଙ୍କ ଫ୍ୟାମିଲିଟା ଟୋଟାଲ ନା କାର୍ତ୍ତିକ ରୁହନ୍ତି, ସେଠାରେ ଶିବ ରୁହନ୍ତି, ସେଠୁ ଶିବ ପାର୍ବତୀ ରୁହନ୍ତି, ତ ତାଙ୍କ ଫ୍ୟାମିଲି ଟା ପୂଜା ପାଏ। ସିଏ ବି ହୁଏ। ଏମିତି ସବୁ ହୁଏ ଆଉ। ତାପରେ ଦଶହରା ପରେ ଆମର ରୁହେ କାଳି ପୁଜା
ବସାଣିୀ ମାନେ ହ ଶୁଣ ବସାଣିୀରେ କେମିତି କଣ ମାନେ କେମିତି କଣ ମାନ ଭଲସ ସବୁ ହୁଏ ଭ
ହଁ ଭଲ ତ ହୁଏ ମାନେ ମାନେ ଗୋଟେ ଜାଗା ଜାଗାରେ ଆମର ସବୁ ହୁଏ ମାନେ ରାବଣ ପୋଡି ଯାକୁ କୁହାଯାଏ ସେଇ ଜାଗାରେ ଗୋଟେ ବଡ ରାବଣ କରାଯାଏ ତାକୁ ରାତିରେ ପୋଡିବାକୁ ପଡେ-
ତଥାପି କେତେଟା ରାତିରେ ରାବଣକୁ ମାନେ ପୋଡାଏ ପୋଡାଯାଏ ।
ତଥାପି ସାରେ ସେଇ ଦଶଟା ପାଖାପାଖି
ଦଶଟା ପାଖାପାଖିରେ ମାନେ ରାବଣକୁ ପୁଡନ୍ତି ହ୍ୟାଲୋ। ହ୍ୟାଲୋ।
ହଁ।
ଆଉ ମାନେ କେତେ ତଥାପି ଭସାଣରେ କେତେ ଲୋକ ହୁଅନ୍ତି ତଥା ଅନୁମାନରେ କହିଲେ ଆଜ୍ଞା।
ଭସାଣିରେ କେତେ ଲୋକ ତଥାପି ମାନେ ଉ ସେଇ ହଜାର କି ପାଞ୍ଚ ହଜାର ହଜାର କି ଦି ହଜାର ଲୋକ ହଉଥିବେ।
ହଜାର ଦଇ ହଜାର ଲୋକ ହଉ ମାନେ ଭସାଣି ରେ ହୁଅନ୍ତି।
ଅଧିକ ହଉଥିବେ କିନ୍ତୁ ମୁ ସେମିତି ଅନୁମାନ କରି କହିପାରିବି ଏ ମାନ କୁ ନା ସେମିତି କହିହବନି ନା କି କେତେ ଲୋକ ବହୁତ ଲୋକ ହୁଅନ୍ତିୁ ବହୁତ ଲୋକ ଆ
ଆଉ ମାନେ କେତେ କଣ ମେଢ ଆସେ
ମେଢ ତିରିଶ ପଇଁତିରିଶ ପ୍ଲସ ମେଢ ଆସେ
ଓ ମାଇ ଗଡ୍
ଅନନ୍ୟା ଅନ୍ୟାନ୍ୟ ଜାଗାରୁ ବହୁତ ମାନେ ଆସେ ଆମର କଣ କହିଲ ମାନେ ଆମର ଯୋଉ ସା ପାଟି ରୁହେ। ଭସାଣି ପାଇଁ ବହୁତ ବହୁତ ଦୁରିଆ ଜାଗ ରାରୁ ଆସନ୍ତି ବହୁତ ବହୁତ ପଇସା ବି ନିଅନ୍ତି ଆଉ ପ୍ରସେଶନ ବି ଦେଖିବାକୁ ଭଲ ଲାଗେ କିନ୍ତୁ କଣ ହୁଏ କହିଲ ମାନେ ଆମର ଭସାଣି ଟାଇମରେ ଛଡ ବିିକିଛିି ହେଇଯା ହାଲ୍କା ପିମ୍ପି ମାରିନି ବର୍ଷା ନା ତ ଲୋକମାନେ ସେମିତି ଓଦା ହେଇକିନା ବି ନିଜ ମାନେ ମେଢକୁ ସେମାନେ ତାଙ୍କୁ ପାଲ ଫାଲ ଘୋଡେଇ ଘୁଡେଇକି ସେମାନେ ନେଇକି ଆସନ୍ତି ଟିକେ ହଇରାଣ ହେଇଯାନ୍ତି ସେଇ ଟାଇମ ରେ ଆଉ।
ଆଉ ଆପଣଙ୍କ କଥା ତ ଲାଗୁଛି ମାନେ ଆପଣଙ୍କ ସହର ପାଖରେ ଯୋଉ ଆପଣଙ୍କ ଗାଁ ପାଖରେ ଯୋଉ ସହରଟା ଅଛି। ଲାଗୁଛି ପୁରା ଧୁମଧାମ ରେ ପୁରା ଦଶ
ହଁ ଦଶହରା ଦଶହରା ଭଲ ହୁଏ ଗଣେଶ ପୂଜା ବି ଗତ ବର୍ଷ ମାନେ ଗତ ବର୍ଷ ଯୋଉ ଯୋଉ ବର୍ଷ ଟା ଆମର ବିତି ଯାଇଛି ଗଣେଶ ପୂଜା ବି ସେଇଭଳି ହେଲା ବହୁତ ମାନେ ବହୁତ ମେଢ଼ ହେଇଥିଲେ ତିରିଶ ପଇତିରିଶ ଭଳିଆ ସେ ମେଢ଼ ହୋଇଥିଲେ ଅନ୍ୟାନ୍ୟ ଜାଗାରୁ ଭଲ ଭଲ ମାନେ ଆମର ଆଉ ରହୁଛି ସେ ସବୁ ଆସିଥିଲେ। ସବୁ ମାନେ ଦା ମି ଜାମି ପଇସା ନେଲା ମାନେ ଆସିଥିଲେ ସବୁ ସାଉଣ୍ଡ ବାଲା ଭଲ ହଉଛି ଆମ ଯାହାଵି କହୁଛି ଆମ ଗାଁ ପାଖରେ ସହରରେ ବହୁତ ଭଲ ହଉଛି।
ଏରେ ମାନେ ଗଣେଶ ପୂଜା ତମର ମାନେ ପୁରା ଧୁମଧାମଭାବେରେ ପୁରା ଗୁଣେଶ ପୂଜା ହୁଏ?
ଏଇ ଯୋଉ ଆବାସ ଟା ଶୁଭୁଛି ତମକୁ ତମଆଡେ ଶୁଭୁଛି। ହ୍ୟାଲୋ।
ଇଏ ଜଣେ ଆମର ଅଛନ୍ତି ଆଉ
ଏଇ ମାନେ କଲଟା ପୁରା ରେକଡ ଖରାପ କରିସାରିଲେଣି ଟିକେ ଘୁନଚିବାକୁ ପଡିବ ନହଲେ ଜୁର ସେ ଶୁଭିଲାଣି ମୁଣ୍ଡ ଟେନସନ ହେଇଯାଉଛି ନା।
ଏଇଟା ଆମର ଗୋଟେ ରହୁଛି କଙ୍ଗଲ ଗୋଟେ ଦୋଷ ଆମର ଯୋଉ ଧୂମପାନ କୁହନ୍ତି ଯହାକୁ
ହଁ।
ସେଇ ସବୁ ଲ ମଦ୍ୟପାନ ଲ ହଁ ଲୋକମାନେ
ଏରେ ଏମିତି ମାନେ ତ ପୁରା କଲ୍ ପୁରା ଇଏ ହେଇଯିବ ନା।
ନା କିଛି ପ୍ରୋବ୍ଲେମ ଅଛି ତ କିଛି ଖରାପ ହିଁ କହୁନାହାନ୍ତି ନା।
ଆଉ ଆଉ କଣ କହୁଛୁ ଛନ୍ତି।
ଆପଣ ଏବେ କେଉଁ ଜାଗାରେ ଅଛନ୍ତି?
ମୁଁ ଛାତ ଚାତଉପ। ପଉପରେ ଅଛି ବର୍ତ୍ତମାନ ମୁଁ ସାଇଡକୁ ପଳେଇ ଯାଇଛି ତଥାପି ଶୁଭୁଛି।
ପବନ ହଉଛି ନା? ସେ ଚଳିବ
ବହୁତ ଜୋର ସୁବୁଛି ନା।
ନାଇଁ ସେ ଚଳିବ ସେ କିଛି ଖରାପ ନାହିଁ ଚଳିବ ସେ ସବୁ ଜିନିଷ।
ଆଉ
କୁହନ୍ତୁ?
ଆଉ ସବୁ ମାନେ ଠିକ ଚାଲିଛି ତ?
ହଁ ସବୁ ଠିକ ଠାକ ଚାଲିଛି ଜୀବନର ମାନେ କଣ କୁହନ୍ତୁ ଜୀବନର ପଥେ ପଥେ ଯାହା ବି ଚାଲିଛି ସବୁ ଠିକ ଠାକ ଚାଲିଛି କେବଳ ଗୋଟେ ଜିନିଷର ଅଭାବ ରହୁଛି ଯୋଉଟା ହେଲା କିି ଆମ ସମସ୍ତଙ୍କ ପାଇଁ ଦରକାର ସମାଜରେ ସମସ୍ତଙ୍କର ଯୋଉଟା ଦରକାର ସେଇ ଜିନିଷ ଟା କେବଳ ଅଭାବ ରହୁଛି।
ଆପଣ ରଥଯାତ୍ରା ଦେଖି ଯଆନ୍ତି?
ହଁ ମଜା ହେଲେ କେବେ ମୁଁ ଆମ କଣ କହିଲ ଜଗାଙ୍କ ରଥଙ୍କୁ ଟାଣି ପାରିନି।
କଣ ପାଇଁ ମାନେ ଟ୍ରାଏ କରିବ ନା ଟାଣିବା ପାଇଁ ଚେଷ୍ଟା କରିବ ଟାଣିବା ପାଇଁ ସେବେ ଟାଣିପାରିବ ନା।
ହୁଁ।
ଚେଷ୍ଟା କର ଟାଣିବା ପାଇଁ ଚେଷ୍ଟା କଲେ ଟାଣିପାରିବ ମୁଁ ଯାଇଥିଲି ଏମିତି ରଥ ଟାଣି ଯାଇଥିଲି ମାନେ ମୋ ସାଙ୍ଗ ସବୁ ଟାଣିଲେ ହେଲେ ମୁଁ ଟାଣିଲି ମୋ ସାଙ୍ଗ ମାନେ ଜବରଦସ୍ତି ନେଇକି ମୋତେ ମାନେ ଗୋଟେ ଭିତରେ ଗହଳିରେ ପଳେଇ ଦେଲେ ମୁଁ ଧରିକି ଟାଣିଲି ଆଉ ହେଲେ ଟାଣି ଟାଣି ଟାଣି ବହୁତ ଥର ଟାଣିଲି।
ଆଚ୍ଛା ଆଚ୍ଛା।
ଆପଣ ତାହେଲେ କେବେ ଏମିତି କେବେ ଏକ୍ପରିନ୍ସ ନେଇନାହାନ୍ତି?
ନାଇଁ ସେମିତି ମାନେ ମୁଁ ଆମର ପ୍ରାୟ ରୁହେ କଣ କହିଲ ମାନେ ଆମର ରୁହେ କିଛିଟା ଅସୁବିଧା ତ ସେଥିପାଇଁ ଆମେ ରଥକୁ ଛୁଉଁନୁ।
ଓହୋ। ସେମତି ମତେ ସବୁ ଲାଗେ ଯେ ଯୋଉ ଅସୁବିଧା କଥା ସବୁଡେ ମିଥ୍ୟା କଥା କାରଣ ଭଗବାନ ଏମତି ତ କେବେ କାହାକୁ ଦେଖନ୍ତିନି ନା ପାପ ଦୃଷ୍ଟିରେ ଏ ସବୁ
କିନ୍ତୁ ହଁ ସେଇ ଆମ ସମାଜ ମାନେ ଲୋକଙ୍କର ଏଇଟା ଆଉ ଗୋଟେ ନିୟମ ଆଉ କି ତମେ ମାନେ କିଛି ଅଛି ତମର ତମେ ସେଥିପାଇଁ ମନ୍ଦିରକୁ ଯିବନି ଆଉ ଏବେ ଅନ୍ୟାନ୍ୟ କିଛି ଭଲ ମନ୍ଦରେ ମାନେ କିଛି ଭଲ ମନ୍ଦ କରି ଖାଇବନି ଏ ସବୁ ଜିନିଷ ଲୋକମାନଙ୍କର ପା ଟି କୁହା।
ହଁ ନହେଲେ ଭଗବାନ ଏଠି ସବୁ ଲୋକମାନେ ହିଁ ତିଆରିଛନ୍ତି ଜା ତି ଧର୍ମ ସେମାନେ ଜାତି ସବୁ ଇଏ ଫିଏ ଯେତେ ସବୁ ସବୁ ଲୋକ ତିଆରିଛନ୍ତି।
ହଁ। ତ ସମାଜରେ ଯେହେତୁ ରହୁଛନ୍ତି ସମାଜ କଥା ମାନିବାକୁ ପଡିବ ସେଥିପାଇଁ ଆମେ ବି ମାନୁଛୁ ଆଉ କଣ କରିବା।
ମାନୁଛେ ନହେଲେ ଉପର ମନରେ ଖାଲି ମାନିଆ କଥା।
ସେଇଆା ହୁଁ ଯାହେଲେ ବି ମାନିବାକୁ ପଡେ। ବାଧ୍ୟ ଇଚ୍ଛା ନଥାଇକି ମାନିବାକୁ ଯାହାହେଲେ ପଡେ ବାଧ୍ୟ ନା।
ହୁଁ ମାନେ ଭଗବାନଙ୍କ ଜାଗାଙ୍କୁ ଯାଇପାରିବାନି କିଛି କରିପାରିବାନି ଏଇ କାରଣ ଯୋଗୁ।
ହଁ ପରା।
ଏସବୁ ବେକାର କଥା କହିବାକୁ ଗଲେ ନା କି?
ଆଜ୍ଞା। ଆପଣଙ୍କ ଘର ମାର୍କେ ଯୋଉ ସ ସ ସହର ପାଖରେ ନା ଗାଁରେ।
ନା ଆମ ଘର ସହର ପାଖରେ।
ସହରକୁ ଲାଗିକି?
ବର୍ତ୍ତମାନ ଏଇ କଲଡି କାଟି ଦିଅନ୍ତୁ।